ଜୟ।
ନାଥ।
ତ କୁହନ୍ତୁ କଣ କରୁଛନ୍ତି ଏବେ?
ମୁଁ ତ ମତେ ତ ନିଦ ହଉନି ଯେହେତୁ ସେଥିପାଇଁ ମୁଁ ବସିକି ରହିଛି ଆଉ ତମେ?
ମତେ ବି ସେମତିଆ ନିଦ ହଉନି ସେନା ବସିକି ରହିଛି।
ଆଚ୍ଛା। ଆଉ ତାହେଲେ ଆପଣ ନିଜ ଜୀବନରେ କୁଆଡେ କୁଆଡେ ସବୁ ବୁଲିବାକୁ ଯାଇଛନ୍ତି ମତେ କୁହନ୍ତୁ।
ତ ମୁଁ ତ ଏବେ ଏଇ ଗତ ବର୍ଷ ଯାଇଥିଲି ବୃନ୍ଦାବନ। ଯାଇଥିଲି ମାର୍ଚ୍ଚ ମାସ ରେ।
ଆଚ୍ଛା।
ଆଜ୍ଞା।
ସେଇଠି ଯାଇକି କେତେ ଆଡେ କଣ ସବୁ ବୁଲାବୁଲି କଲ ସବୁ କୁହ ମତେ।
ମାନେ ପୁରା ଫାଷ୍ଟ ରୁ ଲାଷ୍ଟ ପର୍ଯ୍ୟନ୍ତ ପୁରା କହିବି ତ।
ହଁ ପୁରା ଆରମ୍ଭରୁ ଶେଷ ଯାଏଁ।
ତ ପ୍ରଥମେ ଆମେ ଏଠୁ ଭୁବନେଶ୍ୱର ରୁ ରାତି ରାତିି ଟାଇମରେ। ରାତିି ନୁହେଁ ଦିନ ଟା ଦିନ ସକାଳ ସାଢେ ଛଅ କି ସାତ ବେଳେ ଆମେ ଟ୍ରେନ ଧରିଲୁ। ତ ଆମର ସେକେଣ୍ଡ କ୍ଲାସ ଏ ସି ଟିକେଟ ବୁକ୍ ହେଇଥିଲା ତ ଆମେ ଟ୍ରେନ ଧରିକି ପ୍ରଥମେ ଭୁବନେଶ୍ୱର ଷ୍ଟେସନ ରୁ ମାଷ୍ଟର କ୍ୟାଣ୍ଟିନ ଷ୍ଟେସନ
ତ ସେଠି ।
ଆପଣ ଭଏସ ଟା ଇକୋ ହଉଛି।
କାହା ଭଏସ?
ମୋ ଭଏସ ଟା ଇକୋ ହଉଛି ଆପଣ ଏକୋଇ ଶୁଭା ହଉଚି। ଏବେ ଠିକ ଶୁଭିଲା ଏବେ ଠିକ ଶୁଭିଲା।
ହୁଁ।
ତ ଟ୍ରେନରେ ଆମେ ବସିଲୁ ତ ଫାର୍ଷ୍ଟ ଦିନ ଟା ସେମିତି କିଛି ଗଲାନି ସେ କେଣ୍ଡ ଦିନ ଫାର ଦିନ ରାତି ଟା ବହୁତ କଷ୍ଟରେ। ଆମେ ଶୋଇଲୁ କାହିଁକି ନା ଆମ ସେ ସିଟ୍ ଟା ସବୁ ଆମେ ଯଉ ସିଟ୍ ବୁକିଂ କରିଥିଲୁ ସେ ସିଟ୍ ଟା ରିଜ ରିଜର୍ଭେଶନ ହେଇନଥିଲା ମାନେ ମାନେ ସେଇ ୱିଣ୍ଡୋ ସିଟ୍ ହେଇଥିଲା ୱିଣ୍ଡୋ ସିଟ୍ ରେ ଗୋଟେ ରେ ଦି ଦି ଜଣଙ୍କୁ ଦିଆଯାଇଥିଲା ତ ଆମେ ଯେହେତୁ ଛଅ ଜଣ ଥିଲୁ। ଆମେ ବହୁତ ଆଡଜଷ୍ଟ କରିକି ଶୋଇ ଶଇ ଗଲୁ ତ ଦି ତିନି ଆମକୁ ଲାଗିଲା ପହଞ୍ଚି ଯିବାକୁ ବୃନ୍ଦାବନ ରେ। ତ ଆମେ ପ୍ରଥମେ ଯାଇକି ମଥୁରା ଷ୍ଟେସନ ରେ ପହଞ୍ଚିଲୁ ମଥୁରା ଷ୍ଟେସନରେ ଓହ୍ଲେଇକି ଆମେ ଯାଇକି ଗୋଟେ ଆ-ଆଶ୍ରମ ରହିଲୁ ପ୍ରଥମ କି ଦିନ ଆମେ ରାଧାଙ୍କ ଜନ୍ମ ସ୍ଥାନରେ ରହିଲୁ। ତ ସେଠି ବୁଲା ସେ ସେଠି ବୁଲାବୁଲି କଲୁ ତ ସେଠି ବୁଲାବୁଲି କରିକି। ସେଟା ଆମେ ବହୁତ ଜାଗା ବୁଲାବୁଲି କଲୁ ରାତି ଟାଇମରେ ରାଧାଙ୍କ ମନ୍ଦିର ଚାରିପଟେ ବୁଲାବୁଲି କଲୁ। ତ ସେଠୁ ତିନି ଚାରି ଦିନ ରହିକି ଆମେ ପୁଣି ବୃନ୍ଦାବନକୁ ଆସିଲୁ। ବୃନ୍ଦାବନ ମୁଁ ଆସିକି ସେଠି ପୁଣି ଏକ ରୁମ ନେଇକି ରହିଲୁ। ଅ ପ୍ରଥମ ଦିନ ଯୋଉ ରୁମ ଟା ଥିଲା ସେ ରୁମ ଟା ଆମକୁ ଠିକ ଠା ପସିଲାଣି ବୋଲି ତା ପରଦିନ ଆମ ରୁମ୍ ଟା ଚେଞ୍ଜ ଆଉ ଗୋଟେ ରୁମ୍ ନେଇକି ରହିଲୁ। ହଁ ତ ତ ସେଇ ରୁମ ଟା ଟିକେ ତାଙ୍କର ମାନେ ଚାର୍ଜ ତାଙ୍କର ଯୋଉ ରୁମ ଗେ ଗୋଟେ ରାତି ଭଡା ଅଧିକ ଟିକେ ପକେଇଦେଲେ। ତ ଗୋଟେ ରାତି ଭଡା ସେମାନେ ଦୁଇ ହଜାର ଯେହେତୁ ପକେଇଲେ ତ ଆମେ ସକ୍ଷମ ହେଲୁଣି ଦୁଇ ହଜାର ତ ଆମେ ଆଉ ଗୋଟେ ଜାଗାରେ ଆସିକି ରହିଲୁ ସେଇ ଜାଗାରେ ଦିଟା ରୁମ ନେଲୁ ଗୋଟେ ରୁମ ରାତି ଭ ହଜାର ଟଙ୍କା ତ ଦିଟା ରୁମ ନେଇକି ଆମେ ଦି ହଜାର ଦେଇକି ରାତି ରହିଲୁ ଯୋଉଟା
ତାହେଲେ ବହୁତ ଭଲ।
ଆଜ୍ଞା। ତ ଭଲ ରୁମ ଥିଲା ସେ ଜାଗାରେ। ଯୋଉ ଜାଗା ଆଉ ବୃନ୍ଦାବନରେ ଯେତେ ଖରା ହେଲେ ବି ରାତି ଟାଇମ୍ ରେ ବିନା ଏସିି ବିନା ପଙ୍ଖାରେ ଶୀତ ଲାଗୁଥିଲା। ଆମେ କମ୍ବଳ ଗ କ ଶୋଉଥିଲୁ।
ତ ବୃନ୍ଦାବନ ପହଞ୍ଚିକି ଆମେ ପ୍ରଥମେ ବହୁତ ଜାଗାରେ ବୁଲାବୁଲି କଲୁ।
ତାଙ୍କର ପରିବେଶ କେମିତି?
ଫୋଷ୍ଟ ଏକ ହଉଛି।
କାହା ଭଏସ୍?
ଆପଣ କଣ ବ୍ଲୁଥୁଟୁତୁ ୟୁଜ୍ କରୁଛନ୍ତି କି?
ନା।
କ ମୋ ଘୋଷ ଟା ଏକ ହଉଛି ନା ସେ ହଉଛି ଆପଣ।
ନା ନା ଭଏସ୍ ଇକୋ ହଉନି।
ଆପଣ ଆପଣ ଗୋଟେ ଜାଗାରେ କନଷ୍ଟାଣ୍ଟ ବସିକି କଥା ହୁଅନ୍ତୁ। ଆପଣ ବସ୍ ଆପଣ ହଲୁଛନ୍ତି ବୋଲି ଆପଣ ଫୋନ ଟା
ହ୍ୟାଲୋ।
ଆପଣ କୋଉ ଜାଗାରେ ବସୁଛନ୍ତି ଆପଣ ନଏଜ୍ ହଉଛି। ବ୍ୟାକଗ୍ରାଉଣ୍ଡ୍ ନଏଜ୍ ବହୁତ ହଉଛି।
ନଏଜ୍ ବହୁତ ଜୋର୍ ରେ ହଉଛି? ହୋଉ ଟିକେ ରହିଥାଆନ୍ତୁ। ଏବେ ସୁଭିଲା?
ଆଜ୍ଞା।
ଏବେ ଭୟସ୍ ଠିକ୍ ଶୁଭୁଛି ତ?
ଆଜ୍ଞା ଆଜ୍ଞା।
ଯା ହଉ ଏବେ ଆପଣ ନିଜ କଥାକୁ
ଆ ଆପଣ ଫୋନ୍ ଟାକୁ ହଲାନ ନ୍ତୁନି ଗୋଟେ ଜାଗା ଲଗେଇକି କଥା ହୁଅନ୍ତୁ ପୁର ପୁରା ଆରାମ୍ସେ କଥା ହୁଅନ୍ତୁ। ଆପଣ ଫୋନ୍ ଟାକୁ ହଲେଇ ହଲେଇ କଥା ହୁଅନ୍ତୁନି ବ୍ୟାଗ୍ ଫୋନ୍ ଟା ହଲେଇବା ଦ୍ଵାରା ବ୍ୟାକଗ୍ରାଉଣ୍ଡ ନଏଜ୍ ବହୁତ ହଉଛି। ହେରା ଫୋନ୍ ଯୋଉ ଜାଗାରେ ସେ ଟଚ୍ ହଉଛି ସେ ଜାଗାରେ ବ୍ୟାଗଗ୍ରାଉଣ୍ଡ୍ ନଏଜ୍ ବାହାରୁଛି। ଗୋଟେ ଜାଗାରେ ଆପଣ ଫୋନ୍ ଟା ଲଗେଇକି କଥା ହୁଅନ୍ତୁ। ଆଜ୍ଞା।
ହଁ ତ କୁହନ୍ତୁ।
ତ ବୃନ୍ଦାବନ ରେ ତ ଆମେ ରହିଲୁ ସାତ ଦିନ ଭଳିଆ ରହିଲୁ। ତା ମାନେ ବହୁତ ଜାଗା ବହୁତ ମନ୍ଦିର ବୁଲାବୁଲି କରିଲୁ। ତ ସେଠି ତ ଏତେ ଗାଡି ନାହିଁ ଯଦି ଗାଡି ଅଛି ଟିକେ ଶହେ ମିଟର ଦୂରକୁ ତମେ ଯ ଗାଡି ବ୍ୟବହାର କରିବ। ତ ଶହେ ଟଙ୍କା ନେବେ ସେମାନେ ଥୁ ତ ଆମେ ଚାଲି ଚାଲି ବୁଲାବୁଲି କଲୁ। ଆମ ବୁଲାଲି ପ୍ରେମ୍ ମନ୍ଦିର୍ ହେଲା। ଗୋକୁଲ ଧାମ୍ ରହିଲା। ଆମର ଯମୁନା ନଦୀ ଘାଟ୍ ରହିଲା। ତାପରେ ତୁଳସୀ ଘାଟ୍ ରହିଲା। ତାପରେ ଆମର ଉଁ ଆ ନିଧିବନ୍ ରହିଲା। ତାପରେ ରାଧା ବଲ୍ଲଭ ମନ୍ଦିର୍ କୃଷ୍ଣ ବଲ୍ଲଭ ମନ୍ଦିର୍ ବହୁତ ମନ୍ଦିର ଏମ ବୁଲାବୁଲି କରିଲୁ। ତ ତ ଆମେ ବୁଲି ବୁଲି ଦିନ ସାରା ବୁଲା ବୁଲିି କରିକି ଥକି ଯାଉ। ରାତିରେ ଆସିକି ପୁରା କଣ ବହୁତ ହାଲିଆଇ ହେଇକି ଶୋଇପଡୁ। ତ ଦିନ ସାରା ଖିଆ ପିଇବା ତ ଠିକ୍ ଠାକ୍ ନଥିବାରୁ ମଝିରେ
ମାନେ ତାହେଲେ ସେଠିକି ଯାଇକି ତମ ବହୁ ଛା ସ ବୁଲାବୁଲି କରଛ।
ଆଜ୍ଞା ଆଜ୍ଞା। ତ ମଝିରେ ମୋ ଦି ଦିନ୍ ଦେହ ଖରାପ ହେଇଯାଇଥିବାରୁ ମୁଁ ବହୁତ ଆହୁରି ବହୁତ ଜାଗା ବୁଲି ଯେପର କି ମଥୁରା ଦେହ ଟିକେ ମଝିରେ ଖାଇବା ପିଇବା ଏପଟ ସେପଟ ହେବାରୁ ଦେହ ହାତ ବହୁତ୍ ଜର ଫର ଆସିବ ଦେହ ହାତ ବିନ୍ଧା ବିନ୍ଧି ହେଲା ତ ମୁଁ ଯାଇପାରିଲିନି। ମଥୁରା ବୁ ପ୍ରପର ମଥୁରା ବୁଲିବାକୁ ଯାଇପାରିଲିନି। ତ ସେମିତି ରହିଲି ଆଉ ଲାଷ୍ଟ ଦିନ ମୁଁ ପରେମାନନ୍ଦ ବାବା ଙ୍କୁ ଦର୍ଶନ କରିକି ଆସିଲି ଘରକୁ ଆଉ।
ପ୍ରେମାନନ୍ଦ ବାବାଙ୍କୁ ବହୁତ୍ ଭଲ ସେ ଦର୍ଶନ କରିପାରିଲେ।
ଆଜ୍ଞା ଆଜ୍ଞା ଆଜ୍ଞା ସବରୀ ସବରୀ ସବରୀ ବୈକୁଣ୍ଠରେ ସେଠି ସକାଳେ ସାଢେ଼ ଚାରିଟା ଲାଇନି ଲଗେଇ ଆମେ ଠିଆ ହେଲୁ ତ ବସି ବସି ବସି ବସି ବାବା ପ୍ରେମାନନ୍ଦ ମହାରାଜ୍ ମହାରାଜ୍ ଜୀ ପାଖାପାଖି ସାଢେ ଛଅ କି ସାତେ ରେ ଆସି ପହଞ୍ଚିଲେ ଗୋଟେ ଗୋଟେ ରାଉଣ୍ଡ ମାରିକି ସେଇ ଜାଗାରୁ ପଲେଇ ଆଇଲା ଫୁଣି ତାଙ୍କର ହଁ ଯୋଉ ଜାଗା ସେ ବସି ଧ୍ୟାନ୍ କରନ୍ତି ସେ ଜାଗା ପୁଣି ପଲେଇଆସିଲେ।
ଆପଣ ତାହେଲେ ଭଲ ଜାଗା ସବୁ ବୁଲିଚନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ ଖାଇବା ପିଇବା ସବୁ କେମିତି ଥିଲା?
ତାଙ୍କୁ କିନ୍ତୁ ମୁଁ ବୁଲିକି ଆଇଲି ଯେତେ ଯାହା ଖାଇବାକୁ ଥାଉ କିନ୍ତୁ ତାଙ୍କର ସବୁଠୁ ଭଲ ଲାଗେ ତାଙ୍କ ଲସି ଆମର ଏଠି ଲସି ଯେମିତିଆ ତାଙ୍କ ଲସି ବହୁତ୍ ଭିନ୍ନ ତାଙ୍କ ଲସି ଟା ପୁରା ପିଓର କ୍ଷୀରରେ ତିଆରି ହେଇଥାଏ ପିଓର ଦହି ରେ ତିଆରି ହେଇଥାଏ ତାପରେ ସେମାନେ ଲ ଲ ମାନେ ରାବିଡି଼ ପକେଇକି ଦିଅନ୍ତି ଆଉ ସେଇ ଲସି ଆଉ ମାନେ ମୁଁ ଭାବେ ଭାବୁଛି ସାରା ଭାରତରେ କୋଉଠି ମିଳେନି ସେ ଗୋଟେ ଜାଗାରେ ମିଳେ।
ତାହେଲେ ଜୀବନରେ ଥରେ ନା ଥରେ ବୃନ୍ଦାବନ ଯାଇକି ସେ ଲସି ପିଇବା କଥା।
ଆଜ୍ଞା ଆପଣ କେବେ ଯିବାକୁ ଇଚ୍ଛୁକ ଅଛନ୍ତି?
ହଁ ମୋର ବହୁତ୍
ତ କେବେ ଯିବା ଚାଲନ୍ତୁ।
ଯିବା ଆଉ ଟିକେ ବଡ଼ ହେଇଯାଅ ତାପରେ ଯିବା।
ତ କେତ ବଡ଼ ହେବେ ପ୍ଲସ ଟୁ ତ ଆପଣ ତ କହୁଛନ୍ତି ଆପଣ ପ୍ଲସ୍ ଟୁ ପ୍ଲସ ଥ୍ରୀ ଗଲା ପରେ ଯିବା ଚାଲନ୍ତୁ ପ୍ଲାନିଂ କରନ୍ତୁ ପଇସା ପତ୍ର ରଖନ୍ତୁ ବେଶୀ ନୁହେଁ ଆପଣଙ୍କର ଟ୍ରେନ ଟିକେଟ୍ ଯିବା ଆସିବା ଆପଣଙ୍କର ଖର୍ଚ୍ଚ ହେଇଯିବ ନିହାତି ଛଅ ହଜାର ସାତ ହଜାର ଖର୍ଚ୍ଚ ହେଇଯିବ। ହଁ ଆଉ ସେଠି ରହିବ ଯେତେ ଦିନ୍ ଆପଣ ରହିବେ ସେତେ ଦିନ୍ ଭିତରେ ଆପଣ ତଥାପି ଧରନ୍ତୁ ଆପଣ ପଚାଶ ତିରିଶି ହଜାର କି ଚାଳିଶି ହଜାର ଭଲିଆ ଧରନ୍ତୁ। ଏତିକି ଟଙ୍କା ଭିତରେ ଆପଣ ଯିବା ଆସିବେ ବୁଲାବୁଲି ଦଶ ଦିନ୍ ଭଳିଆ ହେଇଯିବ।
ଆରେ ବା ମାନେ ବହୁତ୍ କମ ଟଙ୍କାରେ ହେଇଯିବ ନା?
ଆଜ୍ଞା।
ହଁ ବହୁତ୍ କମ ଟଙ୍କା ହେଇଯିବ ଆପଣ ତ ପଇସା ଘର ଲୋକ ଆପଣ ତ ଆରାମସେ ହେଇଯିବ ଆଉ।
ଯଦି ଆପଣ ଜୀବନ ସାରରେ ଯେତେ ବୁଲାବୁଲି କରି ପୁଣ୍ୟ ହବନି ଆପଣ ଯଦି ଥରେ ବୃନ୍ଦାବନ ଧାମ୍ ରେ ପାଦ ପକେଇବେ ଧନ୍ୟ ହେଇଯିବ ଆପଣ ପଇସା ଦେଖୁଛନ୍ତି। କାହିଁକି ପଇସା ପତ୍ର ଆପଣ କେବେ ନା କେବେ ନା କେବେ ତ କିଛି ଉପାୟ କରି କମେଇଦେବେ। ତ ଜୀବନରେ ସେଇ ଜାଗାର ସେଇ ଜାଗା ଯାଇକି ଆନନ୍ଦ ପାଇ ପାରିବେ କି ଆପଣ? ସେଠି ଯୋଉ ସେଠି ଯୋଉ ତାଙ୍କର ପରିବେଶ ତାଙ୍କର ଯୋଉ ବାତାବରଣ ସେ ସବୁ କେବେ ଅନୁ କରିପାରିବେ ସିଏ ଆପଣଙ୍କ ପଇସାକୁ ଦେଖିବେ।
ଯିବା ବି ତ ଇଚ୍ଛା ଅଛି ମୁଁ ନିଜେ ତ ଏ ଯାଏ ଚାକିରୀ କରିନି ତ ମୁଁ ଚାକିରୀ ଯିବାକୁ ଚାହେଁନି।
ଆଜ୍ଞା ଆଜ୍ଞା ତ ଚାକିରୀ କରନ୍ତୁ ଜୀବନ ଗୋଟେ ଲକ୍ଷ୍ୟ ରଖନ୍ତୁ ବୃନ୍ଦାବନ ଯିବି। ତା ଜୀବନ ଯେ ଜୀବନ ଯେତେ ଯାହା କହନ୍ତି କିନ୍ତୁ ବୃନ୍ଦାବନ ଯିବ ରା-ରାଧାକୁଣ୍ଡ ଥରେ ବୁଡିକି ଆସିବାର ଅଛି
ବୃନ୍ଦାବନ ଯିବାକୁ ମୋର ବହୁତ ଇଚ୍ଛା ଅଛି।
ଆଜ୍ଞା। ତ ବୃନ୍ଦାବନ ଏକା ଯିବେ ନା କାହା ସହ ଯିବାର ବି ଆପଣ ଇଚ୍ଛା ଅଛି?
ଏକା ତ ଗଲେ ମୁଁ ହଜିଯିବି ତ ଏଇଟା ତ। ପ୍ରକୃତ କଥା ହିଁ ମତେ କାହା ସହିତ ନା କାହା ସହିତ ଯିବାକୁ ପଡିବ ହିଁ।
ତ ଆପଣ କାହା ସହ ଯିବେ ବୋଲି ଭାବିଛନ୍ତି?
ଉଁ ପ୍ରଥମତଃ ମୁଁ ଭାବିଛି ପରିବାର ସହିତ। ଆଉ ଦ୍ଵିତୀୟତଃ ମୁଁ ଭାବିଛି ମୋର ଗୋଟେ ଅତି ନିକଟତମ ପ୍ରିୟତର ବନ୍ଧୁ ସହିତ।
ହୁଁ ତ ଅତି ନିକଟତମ ପ୍ରିୟତର ବନ୍ଧୁ ଜଣକ କିଏ ଜାଣିପାରିବି କି?
ନାଇ ମୁଁ ସବୁ କଥା ତ କହିପାରିବିନି।
ଆଚ୍ଛା ଆଚ୍ଛା।
କିନ୍ତୁ ସେ ବହୁତ୍ ନିକଟତର।
ଆଚ୍ଛା।
ଆଜ୍ଞା।
ହଉ। ହଉ ବନ୍ଧୁ ସମୟ ଏବେ ଯେହେତୁ ହେଇଗଲାଣି। ତ ଆପଣ ମୋ କଥା ଶୁଣି କେମିତିଆ ଲାଗିଲା କୁହନ୍ତୁ?
ଭଲ ଲାଗିଲା ମୁଁ ଜାଣିବାକୁ ପାଇଲି ଯେ ବୃନ୍ଦାବନ ଆପଣ ବୁଲିବାକୁ ଯାଇଥିଲେ ଆଉ ସେ ଜାଗା ଏତେ ସୁନ୍ଦର ତାପରେ ବି ସେତେ ଭଲ ଆଉ ସେଇଠି ଯୋଉ ଲ ସି ମିଳୁଚି ସେଇଟା କେତେ ଭିନ୍ନ ଆଉ କେତେ ସ୍ଵାଦିଷ୍ଟ ଏଇଆ ଜାଣିବାକୁ ପାଇଲି।
ଆଜ୍ଞା ଆଜ୍ଞା ହଉ ହଉ ବନ୍ଧୁ ରଖୁଛି ତାହେଲେ।
ହଁ ରଖୁଛି।
ଆଜ୍ଞା।
ଆଜ୍ଞା।